ହେଲା ସେଇ ଯେ ସେଇ ଝିଅ ଟା କରିଥିଲା। କହିଲା ମୁଁ ଏତେ ଥର ଏକ୍ଜାମ ଦେଲିଣି ମୁଁ ଭାବିଲି ଏଇଥରକ ମୋର ହେଇଯିବ ଦି କେତେ ପାଞ୍ଚ ଛଅ ସାତ ଥର ଖଣ୍ଡେ ସେ ଦେଲାଣି କାଳେ ଝିଅ ଟା ହେଲା। ତାପରେ କହିଲା ରେଲୱେ କୁ ଛାଡିକି ଆଉ ସବୁରା ଦେଇଚି। ଛ ସାତଟା ଦେଲେଣି କହିଲା ମୁଁ ଏଇଥର ଭାବିଥିଲି ମୋର ହେଇଯିବ। ଆଉ ମୋର ସ୍ୱପ୍ନଛ ଭାଙ୍ଗି ଆଉ ସେସବୁ ହବନି ମୁଁ ଯାଉଚି ଏଇନା କିଛି ପ୍ରାଇଭେଟ ଚାକିରୀ ପାଇଁ ବୁଝିବି। ହେଲା ଏଇନା ମୋର ବି ମାଥ ଆସ ଶୁଣୁନୁ ସେକ୍ସନାଲ ଟାଇମ ମୋରପା ଗୋଟେ ମ୍ୟାଥ କୋଶଚିନି ତିନି ଚାରି ମିନିଟ ନେଇଯାଏ। ହଁ ସେଇଟା ତ ଠିକ କଥା। ଭାଇ ପୁଣି ସେକ୍ସନାଲ କଟକ ପିକାର ଲଗେଇ ଦେଇଛି। ଓ କରିବୁ କଣ? ବାରି ହଇରା
ସେଇଆ ବସିଥିବୁ ତିନି ବର୍ଷ ଚାରି ବର୍ଷ ସରିଲା।
ସେଇଆ ବା ତାପରେ ଲୋକ ତ କିଛି ବୁଝିବେନି ଛାଡ। ମୁଁ ପଢୁଥିଲା କାଳେ? ଚାକିରି ଆକିରି ମୁ କିଛି କରୁନି। ଖାଲି ପଢେଇ ପକଉଛନ୍ତି ଛୁଆକୁ।
କେଉଠୁ ଗୋଟେ ପ୍ରାଇଭେଟରେ କରିଦବୁ।
କରିଦବୁ ତାପରେ ଭିତରେ ଭିତରେ ଯଦି ପ୍ରିପାରେସନ କରିପାରିବୁ କରିବୁ। ନହେଲେ ନାଇଁ ସେଇ ପ୍ରାଇଭେଟରେ ତର ଆଗକୁ ବଢେଇବୁ ହଁ। ନ ମାନେ ଗୋଟେ ତ ଚାକିରି କରଦେଲେ ଆଉ ତତେ କିଏ କିଛି କହିବେନି କହିପାରିବେନି ହେଲା। ଯା ହଉ କୋଉଠି ତ କ କରୁଛି ଏଇଆ ହଉଛି କ କଥା। ଏଇ ଆଉ କଣ କହିବି। ଆଜି ଆମର ଖାଇବା ହେଇଥିଲା ଭାତ ଡାଲି
ହୁଁ।
ଆଳୁ ବିନ୍ସ ଯୋଉ ଝୁଡଙ୍ଗ ନା ନା ଝୁ ଝୁଡଙ୍ଗ ହଁ ଆଳୁ ଜୁଡଙ୍ଗ ଭଜା ହଁ ହେଲା। ସେ ଭଜା ଟା ହେଇଥିଲା। ଆଉ ହୁଁ ହୁଁ ଏଇ କଲରା ଚିପ୍ସ ଛଣା ହେଇଥିଲା। ଆଉ ଶାଗ ଭଜା ହେଇନି ହଉ ଚି ଆମର କଟା ଚାଲିଛି ଶାଗ ପାଇଁ କଣ? ସେ କଣ ପରିବା ଫରିବା ଆଉ କଖାରୁ ଫକାରୁ ପ୍ରକାର ପଡିକି ଭଜାହୁଏନିନା। ଆ‌ କ କେମିତି କଣ କରିବି ବୋଲି? ସେଇ କଟାକଟି ଚାଲିଛି ଶାଗ ବଛା ବଛି ଚାଲିଛି ଶାଗ ହବ ଆଉ। ମୁଁ ଏଇ ଖାଇ ଦେଇଥିଲି। କ ଆମ ଘରେ ନା। ମୁଁ ଅଛି ମୋ ମା ମୋ ବାପା ଅଛନ୍ତି ଆଉ ଜଣେ ଠାକୁ ମା। ଭାଇ ଥିଲା ସେ ପଳେଇଥିଲା ଏବେ ଭୁବନେଶ୍ଵର ଆଜି ଆସିବ ବୋଲି କଣ କହୁଛି। ହେଲା ତାପରେ ଏଇ ଚାଲିଛି ଆଉ ରୋଷେଇ ଆଉ ମତେ ଭୋକ କଲା ବି ସକା ସକାଳୁ ଖାଇଥିଲି ମୁଁ ଏଇ ରୁଟି ହେରିକା ଖାଇଥିଲି ତ ଭୋକ କଲା ଯୋର। ମୁଁ ଯାଇକି ଖାଇଦିଏ ଠାକୁ ମା କୁ ଦେଇକି ମୁଁ ଖାଇଦେଲି। ଆଉ ତମର ତ ଚାଲିଥିବ ଏନା ରୋଷେଇ ଆଉ।
ଆମର ଚାଲିଛି ଆମର ଦିଟା ପରେ ଯା ଖାଇବା ପିଇବା ଦିଟା ତିନିଟା।
ହୁଁ ହୁଁ ଆଚ୍ଛା।
ଆଗରୁ ହଉଥିଲା ଶୀଘ୍ର ଯେତେବେଳେ ଜେଜେ ଥିଲେ ମାନେ ବାରଟା ବେଳେ ଜେଜେ ଖାନ୍ତି ସେତେବେଳେ ହେଇଯାେ ତାପରେ ଜେଜେଙ୍ଗ ଗଲା ପରେ ଏ ତିନି ବର୍ଷ ହେଲା। ଆଉ ତ ବାପା ଆସନ୍ତି ଲେଟ ରେ ଖାଇବା ପାଇଁ ଦିଟା ପରେ। ସେଇ ଦିଟା ବେଳକୁ ଖାଇବା ପିଇବା ହୁଏ ଆଉ।
ଦିଟା ରୁ ତମର ଷ୍ଟାର୍ଟ ହବ ଖାଇବା ନା।
ହଁ। ଦଟରୁ ତିନିଟା ଭିତାର ଖାଇବା ପିଇବା ଆଉ ସକାଳେ ପରଟା ଆଳୁ ଭଜା ଚାହି ଏଗାରଟା ବେଳେ ବୋଧେ ଖାଇଲି।
ଏତେ ଲେଟ
ହୁଁ, ଉଠିଲି ତ ମୁଁ ନଅଟା ସାଡେ ନଅଟାରେ ଉଠିଲି।
ଏତେ ଜଲଦି ନା? ଜଲଦି ମାନେ କଣ ଲେଟ୍ ରେ ଶୁଅ କି?
ନା ଶୁଏ ଏଗାର ଟା, ଖାଉ ଖାଉ ସେ ଏଗାରଟା ଏଗାରଟା। ଏଗାରଟା ରୁ ବାରଟା ଭିତରେ ଶୁଇପଡ଼େ।
ଆଚ୍ଛା, ଆମ ଘର ଯା ଦୁର୍ ଦୁର୍ କରିବେ ଉଠୁ ଉଠୁ। ସେଇ ପାନ୍ସଟା ଛଅଟା ହେଇନ ଛଅଟା ହେଇନଥିବ, ଏ ସାତଟା ଆଟା ହେଲାଣି ଉଠୁ। ଆମ୍ ଏ, ଏ, ଆ, ଆମ ଇଏର ତ ଖାଲି ଫ୍ୟନ୍ ବନ୍ଦ କରିଦେବେ ସରଲା।
ହୁଁ, ହଁ, ଆମର ବି ସେ କରନ୍ତି ଆଗରୁ କରୁଥିଲେ।
ଆଉ ହଁ ଆଗୁରୁ ହଉଥିଲା ଏବେ ଆଉ ହଉନି।
ଏବେ ଟିକେ ହଷ୍ଟଲ୍ ମଷ୍ଟେଲ୍ ରେ ଆସିଲା ପରେ ତ ଆଉ ଏବେ ମାନେ ଆଗରୁ ବି ସେୟା କରନ୍ତି ଫ୍ୟାନ୍ ବନ୍ଦ କରିଦିଅନ୍ତି। ହୁଁ,।
କିଏ ବି ଏମ୍ କରନାହାନ୍ତି। କିନ୍ତୁ ମୋର ନିଦ ବି ତ ଭାଙ୍ଗି ଯାଉଚି ବି।
ମାନେ ତୋମ ଘରେ କହିବାକୁ ଗଲେ ତୋମେ ଛୁଆ ଗୋଟେ ଏବେ। ମୁଁ ବି ସେଇ ଏକା ଅଛି।
ତ ଏକା ତ ବୁଝି ପାରୁଥିବ ପରିସ୍ତିତ୍।
ହୁଁ।
ହେ ନା ଆଜି ବା ଭାଇ ଆସିବ।
କିଏ ଆସିଥିଲି ଟାଇମ୍ ପଳେଇବ, ମଜା।
ହଁ ସିଏ ଆଇଲେ ସେ ତା ସାଙ୍ଗରେ ନାଗିଥିବି, ସିଏ ମୋ ସାଙ୍ଗେ ନାଗିଥବ, ମାଡଗୋଳ ଝଗ ଡାଶସେଠି ଶୋଇଲା ଟାଇମ୍ ପଳେଇବ ଜଣା ପଡିବନି। ପଢାପଢି ତ ଏତେ ଆଉ ନାଇଁ।
ହଁ।
ପଢିଲେ ହବନିକି ପଢି ପାରିବେନି।
ହଁ ସେଇଆ କରିବାନି ବି।
ଫୁଣି ଆଜିକାଲି ଯୋଉ ଯୁଗ ହେଲାଣି ମୋବାଇଲ୍ ଧରିବୁ ମାନେ ଆଉ କିଛି ଦେଖାଯିବନି। ବହି ପଢୁ ପଢୁ କେମତି ମୋବାଇଲ୍ କୁ ପଳିଆଇଥିବୁ କିଛି ଜଣା ପଡିବନି।
ହୁଁ।
ପଢାପଢି ହଁ ଚାଲିଚି ନା ନାଇଁ?
ଏବେ କିଛି ଚାଲୁନି, ଅବସ୍ତା ଖରାପ।
ଏବେ ସବୁ ବନ୍ଦ ହେଇକି ଅଛି ନା?
ହଁ କୋଉଠୁ ଗୋଟେ ଫିକ୍ସ ହେଇଗଲେ ଚାଲିବ।
ହଁ ସେଇ ଲାଇନ ରେ ଚାଲିବ।
ହଁ।
ତାହେଲେ ତୋମେ ପକେଇବନି ନା କାଉସିଲିଂ ରେ ଆଉ ପକେଇଲ ଫୁଣି ଏବେ କଣ କରିବ ବୋଲି ଭାବୁଛ?
ଭାବୁଛି ପଢାପଢି କରିବି ଦେଖିଆ ଭୁବନେଶ୍ଵର ଯିବି।
କୋଚିଙ୍ଗ ଫୋଚିଙ୍ଗ ନନେ ନେଇଯିବ।
ହଁ।
ହୁଁ, ସେ ଦେଖ କଣ କରିବ।
ହୁଁ, ଦେଖିଆ ମାସେ ଆଉ ମାସ ଭିତରେ ଦେଖିଆ ପଳେଇଆ।
ହୁଁ, ମାସେ ଭିତରେ ଯାହା ଭାବିବା କଥା ଭାବିବାକୁ ପଡିବ ହେଲେ ଜଲଦି ଜଲଦି ଯେ ତେ ଶୀଘ୍ର ଭାବିଦିଅ ଫେର୍ ଆଡମିସନ୍ ଫାଡମିସନ୍ ନୂଆ ବ୍ୟାଜମଚ୍ ଷ୍ଟାର୍ଟ ହେଇଯିବ ନା।
ହଁ।
ନନେ ସେତେବେଳକୁ ଟିକେ ହଇରାଣ ହବାକୁ ପଡିବ ନହେଲେ।
ହଁ।
ଏପର୍ଯ୍ୟନ୍ତ କିଛି କ୍ଲିୟର୍ ହେଇପାରନି କାହାର। ଚାଲିଛନ୍ତି କିନ୍ତୁ ସବୁ, ମାନେ ସହେ ଚାଲିଚି। ଗାଡି ଚାଲୁ ତେଣିକି ଯାହା ହବ ଦେଖାଯିବ। କିନ୍ତୁ କାର
କଥା ଯିବା।
ହଁ ବା। କିନ୍ତୁ କାହାର ଗୋଟେ ଏମତି ମୁଁ କହେନି କ୍ଲିଅର ନାହିଁ କିଛି। ଯାହାକୁ ପଚାରିବୁ ଭଲରୁ ଭଲ ପିଲା ମୁ ଦେଖିଆ। ହଁ ସେ ଏମିତି ତ ପକେଇଛି।
କରିବେ କି ନାହିଁ ବି ତଥାପି ଲାଷ୍ଟ ପର୍ଯ୍ୟନ୍ତ ଠିକ୍ ନାହିଁ।
କଣ କହିଲ ହଁ ସେଟା ତ ଠିକ୍ କଥା।
ଆର ବର୍ଷ। ମୁଁ ଆର ବର୍ଷ
ହୁଁ। ହଁ ମୁଁ ତାଙ୍କ ଏଇ ଅର୍ଘ୍ୟ ରୂପା ବିଥରେ କହୁଥିଲେ କି ସିଏ ବି କହୁଥିଲେ କି ଡ୍ରପ୍ ନବ ବୋଲି। କି ଯୋଉ ଏଇ ପୋଲ ସୋପ୍ ପାଇଁ।
ହଁ।
ପୋଲ ସୋପ୍ ତ ଆସିଲାଣି ଆଉ। ହୁଁ ସେ ଛୁଆ ଅନେଇ ବଇ ଛନ୍ତି ସିଏ ଏପର୍ଯ୍ୟନ୍ତ ଗୋଟେ ଲେଟର ଦେଲେନି।
ହଁ ବୋହୁତ୍ ପିଲାଙ୍କର ହେଇଥିଲା ସୂଚୀର ଶ୍ରୀ ର
ହଁ ଶ୍ରୀ ର ବି ହେଇଥିଲା ନା? ଆମର ଅର୍ଘ୍ୟ ରୁ କରା ହେଇ ଥିଲା ମେହେକ ର ହେଇ ଥିଲା। ଆହୁରି କେତେ ପିଲାଙ୍କମର ବି ହେଇଥିଲା। ଜୟ ପ୍ରକାଶ ହେରିଆଙ୍କର ତାଙ୍କ ଘରୁ ବି ହେଇଯାଇଥିଲା।
ହୁଁ।
ହେଲା ଆଉ କ୍ରିଷ୍ଣା ସେ ଝିଅ ଟି କିଏ ତାର ବି ହେଇଥିଲା ସେ ପିଲାର ତମେ ଅନ୍ନ ସାର୍ଟିଫିକେଟ୍ ଆଣିସାରିଲଣି?
ହଁ ହଁ ଦେବାଶିସ୍ ନେଇ ଆସିଥିଲା।
ନେଇ ଆସିଥିଲା ନା। ହୁଁ ଆମର ପ୍ଲାନିଂ ଅଛି ସେଦିନ ଆସିଥିଲେ ପନ୍ଦର ଦିନ ପାଇଁ ତ ଯିବୁ ଏକାଥରେ ସେ କହୁଛନ୍ତି ସ୍କୁଟି ଛୁଟି ନେଇକି ଆସିବେ, ଆଣିଥିଲେ ବି କାଲି ଆଉ ଗୋଟେ ସାଙ୍ଗ ଟେ ସେ ଆସିବ କହିଲେ ସେଥିପାଇଁ ଆମେ
ଟାଇମ୍ ଶୀଘ୍ର ଆସିକି ପହଞ୍ଚିବ ଆଉ।
ହଁ ଜଲ୍ଦି ଆସିକି ଯିବୁ, ଏଇ ସାର୍ଟିଫିକେଟ୍ ନେଇଯାଇକି ସେ ଯୋଉ ଇଏ ସେ ସେଠୁ ବି ସାର୍ଟିଫିକେଟ୍ ନେଇକି ପଳେଇ ଆସିକି ତ ଟିକେ ବୁଲାବୁଲି କରିକି ପଳେଇବୁ ଆଉ ଘରକୁ।
ହଁ।
ଏୟା ପ୍ଲାନିଂ ତ ଅଛି ଦେଖିବା କଣ ହୋଉଛି। ପନ୍ଦର ଦିନ୍ ପରେ ଫୁଣି ତ ଯିବାକୁ ପଡିବ ଆଉ।
ହୁଁ। ହ
ମୁଁ କହିଲି ଯାହା ହୋଉ ଫୁଣି ଆଉ ଥରେ ଟିକେ ଦେଖା ହେଇପାରିବ।
ହଁ ମୁଇଁ ପଳେଇଲି ଶୀଘ୍ର ନ ଦେଖା ହେଇ ପାରିଥାନ୍ତା।
ହଁ ତମେ ଜଦୀ କାଲି ଆଡେ ଆସିବ ତମେ ବୋ ଦେଇଛି ତ ଡେଟ୍ ତମେ ଯାଇଛ। ତମ ସାଙ୍ଗ ପିଲା ପଳେଇବେନା? କେତେ ସେ
ତ ଆଉ ମୁଁ କହିଲି ଫୁଣି କିଏ କୋଉ ଦିନ ଆସିବେ, ମୁଁ ଏକା ସେ ଦିନ ପଳେଇଲେ ତା ସହିତ ତାଙ୍କ ସହିତ
ଉୁଁ ହୁଁ ଆମେ ଜଲ୍ଦି ପଳେଇଥିଲୁ, ଆମ୍ ଭାବିଲୁ ଆଜି ଆଉ କେହି ଆସିବେନି ନା କ ଦେଖିଲ ବେଳୁ ଧୀରେ, ଧୀରେ, ଧୀରେ, ଧୀରେ ସବୁ ଆସିଲେ ଦଳ ଦଳ ହେଇକି। ଯାହା ହୋଉ ଦେଖିକି ମନ ଖୁସି ଲାଗିଲା ଭାରି, ହେଲା। କଣ କରୁଛ, କଣ ନାହିଁ କେତେ ସାଙ୍ଗ ଦେଖା ହେଲା ପଚରା ଉଚରା ଖାଲି ତ କୁଣ୍ଢା କୁଣ୍ଡି ଆଉ। ହୁଁ ଏତେ ଦିନ ତା କଥା କାହିଁ କହୁଛ, ସେ କୁହନା ତା କଥା। ଯାହାକୁ ଦେଖ ଖିଲା, ସେଇଠି ବାଟରେ ନାଖିଲା, କାମ ତେଣିକି ତାର କାମ ତେଣିକି ଚୁଲିକି ଯାଉ କା ସେ ଯୋଉ କାମରେ ଆଇଥିଲେ ତେଣିକି ସେ ଯାହା ହୋଉ କି ନ ହୋଉ, ତାର କିଛି ଟେନସନ୍ ନାହିଁ ହେଲା। ସେ ଆଗ ସାଙ୍ଗ ପିଲା ଦେଖିଲେ ମନେ ଗପିବେ। ତାକୁ ଫୋନ୍ କରି କରି ଆସେ ଭାଇଜି ହଁବା। ମୁକୋଉଚି ଭାଇ ଆ ଜେରକ୍ସ୍ କରିବାକୁ ଯିବା ସିଏ କାଇଁ ଶୁଣିବ କଲ୍ ଉଠଉନି କଣ କରିବୁ ମୁକୁହିନି ବାଟରେ ଯିଏଆଇଲା ଦେଖିଲେ ତାକୁ ଇଗ୍ନୋର କରି ପଳେଇ ଆସିବୁ ଏନା ଜମା ନୁହଁ ତୁ କହିବା କଥାନା ନାହିଁ ଗୋଟେ କାମ ମୁଁ ଆସିଚି ନହେଲେ ପିଲା ସବୁ ବାହାରେ ତତେ ଠିଆ ହେଇକି ଅପେକ୍ଷା କରିଚନ୍ତି କାମ ସେ ସାରିଦେଇକି ଯେତେ ଗପୁଚୁ ଗପ ହଁ ସିଏ ଆମ ହଷ୍ଟେଲ୍ ପିଲା।
ସିଏ କଣ କରିବ?
ସେଏ ସେଇ ସେଓଜେଇ ଦେଇନି ସିପେଟ୍ ଦେଇନି କିଛି ଦେଇନି ଜାଣିଚନା।
କିଛି ଦେଇ
ତାପରେ ମୁଁ କହିଲି କ କହିଲା ମତେ ମେସେଜ୍ କଲା ଆତୁ କଣ କରିବା ମୁଁ କହିଲି କଣ କରିବା କହନ୍ତୁ ତୋର କେତେ ଆଙ୍କ ରହିଲା କହିଲା ମୁଁ ଦେଇନି। ମୁକହିଲି ତୁଆଉ କିଛି କହନା କହିଲା ମୋର କରିବାର ନ ଥିଲା ମୁକଇଲି ଆଉ ତାହେଲେ କାହିଁ କହୁଚୁ ଏଇନା କଣ କରିବି ଆଉତୁ କଣଟେ ଭାବିଥିବତ ନିହାତି ଦେଇନୁ ମାନେ
ହଁ।
ମୁଁ କହିଲି ଆଟଲିଷ୍ଟ ଦେଇ ମାନେ କରିବୁନୁ ବୋଲି ଦବୁନୁତ ମାନେ ନାଇଁ ନା ତୁ ଦେଇତ ଦେଇଥା ଗୋଟେ କିଛି ସେଇନାଇ ହଁ। ହଁ। ଗୁଡି ବେଲ ପିଲା ତାର
ହଁ ସେଇ ଝିଅଟାର ହଉଚି ତାରବି କରିବାର ନଥିଲା ତାର ଏ ଏଇ ରେଲୱେ ଲାଇନ୍ ରେ ନବା ଥିଲା କୋଚିଂ ହେଲା।
ତ ସିଏ ରଠ ପାଇଁ ଦେଇ ଦେଇଦେଇଥିଲା କହିଲା ମାନେ କାହିଁକି କି ଯଦିବି କିଛି ହବକି ନହବ ହଇରାଣ ହେଇଯିବ ନହେଲେନା ମତେ ବ୍ୟାକପ ପ୍ଲାନ ରଖିବା କଥା ହେଲା। ସେଇନାଗି ସିଏ ଦେଇଦେଇଥିଲା ମୁଁ କହିଲି ସିଏବି ଦେଇଦେଲାନା ନାଇଁ ତୁ ପାଗଳ ତା କହିଲି ତାକୁ ଗୁଟ ବୋଲି ଆଉ ଗୋଟେ ଝିଅଟା ଆମ ହସ୍ପିଟାଲରେ।
ସିଏ ତାନ କଣ ଶୁଭ ଲକ୍ଷ୍ମିକି?
ହଁ ହଁ ହଁ।
ସେ ଯାଇଥିଲେ ଆଉ ଯୋଉ ଦବାପାଇଁ ମୋର ଯୋଉି ପଡଥିଲା ସିଏ ସେଇ
ଓହୋ ଆଚ୍ଛା ହଁ ସିଏ ଯାଇଥିଲା ଦବାକୁ ସିଏ ରଠରେ ଦେଇଦେଇଥିଲା ହେମି ତାପରେ ମୁକହିଲି ହଉ ଟାଇମ୍ ହେଇଗଲାଣି ମୁଁ ରଖୁଛି ଆଁ। ନା ଆଉ କଥା ହବ ହଁ ହଁ ହଁ।